ହ୍ୟାଲୋ।
ହ୍ୟାଲୋ।
ହଁ
ଆଉ ଭାଇ କଣ ଖବର ସବୁ?
ଭଲ ଭଲ।
ଆଉ ଏବେ କୋଉଠି?
ଘରେ।
ଆଉ ଖାଇବା ପିଇବା ସବୁ।
ଭଲ।
କଣ ଖାଇବା ପିଇବା କଣ କଲଣି ନା ନାଇଁ?
ଆଉ ସବୁ ସଇଲାଣି।
ଖାଇ ସାଇଲୁଣି ଆଉ ଚାଷ ବାସ କରୁଛ ନା ନା ନାଇଁ।
ଚାଷ ଚାଲିଛି।
ଚାଲିଛି ଆଉ ତଳି ଫଳି।
ଉଁ ହୁଁ ହୁଁ।
ହ, କଣ କଣ ଚାଷ କରୁଛୁ?
ତଳି ପକା ସଇଲାଣି।
ନାଇଁ ମୁଁ କହିଲି କଣ କଣ ଚାଷ କରୁଛ?
ଖାଲି ତ ଧାନ ଆଉ କଣ?
ଖାଲି ଧାନଆଉ ମୁଗ, ବିରି, କୋଳଥ।
ମୁଗ ବିରି ଯାଇ ସାଇଲାଣି ସରିକି।
ଓ ହୋ ସେଇଟା କେବେ କରୁଛ କୋଉ ମାସରେ?
ଗଲା ମାସ ଗଲା।
ଆଉ ଆଉ କଣ ସବୁ ଘର ଦ୍ୱାର କଣ କେମିତି?
ସବୁ ଭଲ।
ସଵ ଭଲ।
ହୁଁ ହୁଁ।
ହଉ ହଉ ଆଉ ଆଉ କଣ କରୁଛନ୍ତି ଆପଣ? ଚାକିରି ଫାକିରି କରୁଛନ୍ତି ନା ନାଇଁ। ଓହୋ ଆଉ କେତେ କଣ କେମିତି କଣ ସବୁ ଭଲ ଚାକିରି ଉପରେ?
ହୁଁ ହୁଁ।
ହଉ ଆଉ ଆଉ ଆମ ପାଇଁ ଟିକେ ବୁଝାବୁଝି କରୁନ ଚାକିରି।
ଉ ଦେଖିବା ବୁଝିବା ଆଉ।
ହଉ ହଉ ଆଉ କୁଆଡେ କଣ ବୁଲି ଯାଇଛନ୍ତି ନା ଯାଇନାହାନ୍ତି।
କୁଆଡେ ଯାଇନି।
ଆଉ ଆପଣଙ୍କର ସେପଟେ ଫେମସ୍ କଣ ମନ୍ଦିର ସବୁ ଅଛି?
ଫେମସ ଜଗନ୍ନାଥ ଗୁଳା
ଆଉ।
ତାରିଣୀ, ହନୁମାନ ମନ୍ଦିର।
ଓହୋ, ଆଜି ତ ଦେବସ୍ନାନ ପୂର୍ଣ୍ଣିମା। ଆଉ କଣ ହଉଛି ଆପଣଙ୍କ ଗାଁ ରେ? ଅରୁଆ ଅରନ୍ନ ଡାଲମା ଆଉ କେତେବେଳେ କଣ ପୂଜା ପୂଜି ଆରମ୍ଭ ହବ?
ହବ ବୋଧେ ନଅଟା ଦଶଟା ବେଳକୁ ଆଉ।
ଓହ, ଜାଣିନାହାନ୍ତି ଆପଣ ଠିକ ସେ।
ନାଇଁ ନାଇଁ।
ଆଉ। ଆଉ କଣ କୁହ ବର କୁହନ୍ତୁ।
ଆଉ ଖବର କଣ? ଆଉ ରଜ ରୁଜି କେମତି କଣ ଗଲା?
ରଜ ସେମିତି ତ ତିନି ଦିନି ଆଙ୍କ ତ ଯୋଉ ପ୍ରବଳ ଗରମ ଗୁଳୁଗୁଳି। ତାପରେ ପାୱାର କଟ ର ପୁରା ଅବବ୍ୟବସ୍ଥା। ଆଉ ଏମିତି ଆଉ। ଆଉ ଛୁଆ ରଜରେ ଦୋଳି ଫୋଳି କରିଥିଲେ ରଜ ମହୋତ୍ସବ କରୁଥିଲେ। ନାଚ ଗୀତ ଭୋଜି ଭାତ ସବୁ ହଉଥିଲା। ଏସବୁ ଏମିତି ଚାଲିଛି ଆଉ।
ଆଉ କଣ ଖବର?
ଆଉ କଣ ଏ କବାଡି ଫବାଡି କାହିଁ ଖେଳ ଏ ବର୍ଷ କଲେନି। ନହଲେ କବାଡି ଖେଳନ୍ତି।
ଏ ତ ଚାରି ଆଡେ ହୁଏ ଆଉ।
ହୁଁ। କବାଡି ଖେଳନ୍ତି କବାଡି ଆଉ କାହିଁ କେହି ଖେଳୁନାହାନ୍ତି। ଆଉ କଣ ଖବର କୁହ?
ଖବର ଆଉ କଣ ଏମିତି ଆଉ।
ହଉ ହଉ ଆଉ ବାହା ସାହା ହେଇଛନ୍ତି ନା ନାଇଁ।
ନାଇଁ ନାଇଁ।
ଆଉ ଆ ଝିଅ ଫିଅ ଦେଖୁନାହାନ୍ତି କୋଉଠୁ।
ଝିଅ କଉଠି ଗୋଟେ ଖୋଜିବା ଆଉ।
ହଉ ହଉ ହଉ ଆଉ ଘରେ ବାପା ବୋଉ ସବୁ ଭଲ ଅଛନ୍ତି ଓହୋ ଆଉ କଣ ଖବର କୁହ?
ହଁ ମୋର ଆଉ କଣ।
ହୁଁ।
ଖବର ଆଉ କଣ ଖବର ଦେଖ କୁଆଡୁ କଣ।
ଦେଖିବା ହଉ ଦେଖିବା ଆଉ। କୁଆଡୁ କଣ ଗୋଟେ ଦେଖିକି କହିବା ଆଉ।
ହଉ।
ଆଉ କଣ?
ଆଉ କଣ କୁହ ଇଆଡୁ।
ଇଆଡୁ ଆଉ କଣ କହିବା ଆମର ତ ଏମିତି ଚାଲିଚି ଦୁଖେ ସୁଖେ ସଂସାର ଆ କଣ୍ଟ୍ରାକ୍ଟର ଅଣ୍ଡରରେ ଅଛୁ କାମ। କରୁଛୁ ଆଉ। ଆଉ ଯାହା ଯେମିତି ଦରମା ପାଉଛୁ। ଦୁଖରେ ସୁଖରେ ଚଳୁଛି ଆଉ ସଂସାର ଆଉ। ଆଉ କଣ ଖବର କୁହନ୍ତୁ?
ଖବର ଆଉ କଣ କୁଆଡେ ।
ଆଉ ପୁରୀ ଫୁରି ଯା-ଯାଇଛନ୍ତି ନା ଯାଇ ନାହାନ୍ତି ୟା ଭିତରେ।
ପୁରୀ ଯିବାର ଅଛି।
ହଉ ହଉ ଆଉ ପୁରୀରେ କଣ କଣ ସବୁ ଦେଖିଛନ୍ତି?
ପୁରୀ ତ ସେ ଯାଇଥିଲି ସାତ ଆଠ ଥର ଗଲିଣି ଆଉ।
ନାଇଁ କଣ ସବୁ ଜାଗା ଦେଖିଛନ୍ତି ପୁରୀର?
ପୁରୀ ଜାଗା କଣ ସେଇ ପୁରୀ କି କୋଣାର୍କକୁ ଇଏ ଆଉ କଣ ରାମଚଣ୍ଡୀ।
ଆଉ ଯୋଉ ଆମର ସୀତା ମଠ ମାତା ମଠ ଆଉ ମୁକ୍ତି ମଣ୍ଡ ହ। ଆଉ ଲୋକନାଥ ଏହାର ସବୁ ଦର୍ଶନ କରିନାହାନ୍ତି ଦର୍ଶନ କ ଆଉ ଜଗନ୍ନାଥ ଦର୍ଶନ କରିବା ମାନେ ଅ ଶିବଙ୍କ ଦର୍ଶନ କରିବା କଥା ଥା ନା ଆଉ ଲୋକନାଥଙ୍କର ଆଉ।
ନାଇଁ ସିଆଡ଼େ ଆଉ ଯାଇ ନା।
ଆଉ। ହୁଁ, ଜଗନ୍ନାଥ ଦର୍ଶନ କରିବ ମାନେ, ଯାଇକି ଲୋକନାଥଙ୍କ ଦର୍ଶନ କରିବା କଥା।
ହୁଁ ଯାଇନି ସିଆଡେ ଆଉ।
ଆଉ କଣ, ଖବର କୁହ ଭାଇ?
ହଁ, ବଡ ଆଉ କଣ? ସେ ଆସ ତୁ ଶିଆଡ଼େ ବିଲ ଆଡ଼େ ଯିବା।
ହଉ, ହଉ। କଣ ତଳି, ଫଳି ପଡି ସାରିଛି ନା ନାଇଁ?
ହୁଁ, ହୁଁ। ତଳି ପଡିକି ବର୍ଷା, ହଁ ତଳି ପଡିକି ବର୍ଷା ନୁହଁ ଶୁଖିଲା। ମରା ହେଇଛି ଗୋଟେ, ଗୋଟେ। ଆଉ ବର୍ଷା ତ କାଲି ହେଇଛି। ଦେଖିବା କଣ, ହଉଛି ଆଉ।
ହଉ, ହଉ। ଆଉ। ଓ, ମା ଆପଣଙ୍କ ଆଡେ କଣ? ମାଛ, ଫାଛ ଚାଷ ଧରୁଛନ୍ତି ନା ନାଇଁ?
ହୁଁ, ହୁଁ। କାଲି ଯାଇ, ପହର ଦିନ ଯାଇ
ଅ, ମାଛ ହେଇତ ଏବେ ଉଠିଥିବ। କାଲି ବର୍ଷା ହେଇଛିି ମାନେ, ଯା ହେଲେ ମାଛ ଏଇନା ଉଠିବେ, ଖରା ଗରମ କୁ।
ହଁ ଉଠିବେ ଦେଖିବା, କୁଆଡେ ଉଠୁଛି ଯିବା ଆଉ।
ଓ, ହୋ। ଆଜି ତ ସ୍ନାନ ପୂର୍ଣ୍ଣିମା। ଆଜି ଯାଏ ଏତେ କୁଆଡେ ଯାଇହବନି। ଯାହା ଯିବେ ବୁଧୂବାରେ ନାଇଁ କି?
ହୁଁ।
ତାହେଲେ ଫୋନ୍ କରିକି ଡାକିବେ? ମାଛ, ଫାଚ ଦିଟା ଦେବେ। ହଉ, ହଉ। ଆଉ ଆଉ କଣ, ଖବର କୁହନ୍ତୁ ଭାଇ?
ଖବର ଆଉ, କଣ। ଏ ବୁଲାବୁଲି କରୁଛୁ। ଆଉ କଣ ଖବର? ପଡିଆ, ପଡିଆ ଆଡ଼େ ଆସୁଛୁ ବୁଲୁଛୁ। ରେବା ଖାଇ ଖୁଆଇ ବୁଲିବା ଫୁଣି।
ଆଉ ଡ୍ୟୁଟି, ଫୁଟି ଯିବେନି। ନା ଆଜି ଛୁଟି?
ଡ୍ୟୁଟି ୟାନା ବନ୍ଦ ଅଛି।
ଓ, ହୋ। ହଉ, ହଉ। ଆଉ କଣ, ଖବର କୁହନ୍ତୁ? ଆମର ମୋର ଚାଲିଛି ଡ୍ୟୁଟି, ଯେ ଆଜି ସୋମବାର ମୋର ୱିକଲି ଅଛି। ଆଜି ୱିକଲି ହଲିଡେ। ଆଜି ଗୋଟେ ଦିନ ରେଷ୍ଟ।
ହ।
ଆଜି ଏଇ ପୁଅ କୁ ଟିକେ ଧରିକି, ବୁଲାବୁଲି କରିବି। ଆଉ ଦେବସ୍ନାନ ପୂର୍ଣ୍ଣିମା ଯେ ଏଠି କିଟି, ମନ୍ଦିର ଟିକେ ଯିବା ସେଠି। ଜଗନ୍ନାଥ ଙ୍କୁ ଟିକେ ଗାଧେଇଦବା। ଆଉ ଯଦି ଭୋଜିର ଆଇ ଜନ, ହେଲା। ଫୁଣି ହେଟି ଟିକେ ଯୋଗଦାନ ଦବା। ତାପରେ ଟିକେ ଶଶୁର ଘର ଯିବାର ଅଛି।
ଆଜି?
ହଁ ଯିବାର ଅଛି। ସେ ଏ, ଏଗାର ଟା ଖଣ୍ଡେ ବେଳକୁ ଯିବାର ଅଛି।
ହୁ ହୁ।
ଇ ଆଉ। ଆଉ, କଣ ଖବର କୁହନ୍ତୁ?
ଓପରୁ ଆଉ କଣ ବଜାର ପର୍ଯ୍ୟନ୍ତ ଯିବା ଆଉ।
ହଉ ହଉ। ଆଉ ଗାଁ ରେ ସାଙ୍ଗସାଥି ସବୁ ଅଛନ୍ତି, ନା ନାହାନ୍ତି?
ହୁଁ ହୁଁ।
ସାଙ୍ଗମାନେ ସବୁ କଣ, କଣ ଖବର ତାଙ୍କର ସବୁ?
ସେ ତ ସବୁ ବାହାରେ ଅଛନ୍ତି। ଆଉ ଖବର କଣ?
ଗାଁରେ କେହି ସାଙ୍ଗ ପିଲା ନାହାନ୍ତି?
ଗାଁ ରେ ଦିଇ ଜଣ ଆଉ ସେ ତିନି ଜଣ ଅଛନ୍ତି ଆଉ।
ଆଉ କଣ କୁହନ୍ତୁ?
ଆଉ କଣ?
ଆଉ ଗୁଣ୍ଡି ଚାଡେ ଯିବ ଯିବ ନା ନାହିଁ ହ୍ଯାଡେ ପୁରୀ
କଣ କହିଲେ?
ପୁରୀ ଯିବ?
ହଁ ପୁରୀ ଦେଖିବା ଯିବାର ପ୍ରୋଗ୍ରାମ ଚାଲିଚି ଟିକେ ପଇସା ପତ୍ର ର ଅଭାବ ଏଇନା ଚାଲିଚି ଏବେ ରିସେଣ୍ଟଲି ପୁଅର ଜନ୍ମଦିନ ଗଲା ନା ଆଉ ପଇସା ପତ୍ର ଟିକେ ଖର୍ଚ୍ଚ ହେଇଯାଇଚି ଦେଖିବା ଯିବାର ଅଛି ଏବେ ରଥଯାତ୍ରା ସରୁ ତାପରେ ଶୀତ ଦିନ ଆଡକୁ ଯିବା ଆଉ।
ଖାଇବାକୁ ସବୁ ଜନ୍ମଦିନକୁ ହେଇଥିଲା।
ହଁ ହେଇଥିଲା ବନ୍ଧୁବାନ୍ଧବ ସବୁ ଆସିଥିଲେ ଦୁଇଶହ ତିନିଶହ ଲୋକଙ୍କ ପାଇଁ ପ୍ରିପାରେସନ ହେଇଥିଲା।
ଉହୁଁ।
ଆଉ ଏ ଏ ସବୁ ଖାଇବା ପିଇବା ହେଇଥିଲା। ଭାତ ଡାଲିଲି ଖଟା ଖିରି, ପାମ୍ପଡ଼, ମିକସ ଭେଜ ଏସବୁ ଆଇଟମ ହେଇଥିଲା ଆଉ। ଆଉ
ଆଉ କୁଆଡେ ଯାଇଚ କୁଆଡେ
କୁଆଡେ ଆଉ ଯାଇନୁ ଯିବାର ପ୍ରୋଗ୍ରାମ ଅଛି ଦେଖାଯାଉ। ଆଉ ଯିବୁ କୁଆଡେ ଗୋଟେ ପ୍ରୋଗ୍ରାମ କରିନୁ ଏପନ୍ତ ଏଇ ଏଟା ଗଲା ପରେ ଯାହା ପ୍ରୋଗ୍ରାମ ହବ ଆଉ। ଏ ବର୍ଷା ଦିନ ଟା ଯାଉ ଦେଖ ଦିନ ବଳକୁ କୁଆଡେ ପ୍ରୋଗ୍ରାମ କରିବା ଯିବା ପାଇଁ।
ଉହୁଁ।
ବର୍ଷା ବହୁତ ଜୋରେ ହୋଉଚି ନା। ଆଉ ବର୍ଷାରେ ତ ଯାଇ ହବନି କୁଆଡେ ବୁଲିବା ପାଇଁ।
ଆଉ କଣ ସବୁ ଭଲ ହବୁ ଖିଆ ଖୁଇ ସଇଲାଣି ସବୁ
କଣ କହିଲେ?
ଖିଆ ଖୁଲ ସଇଲାଣି?
ନାଇଁ ନାଇଁ ଖିଆଖରି ସରିନି ଯିବି ଖାଇବା ପାଇଁ ଯିବି ଜଳଖିଆ ଖାଇବା ପାଇଁ ଯିବୁ ଟିକେ ଜଳଖିଆ କରିକି ଆସିଲି ତାପରେ ଟିକେ ବୁଲାବୁଲି କରିବା ଆଉ।
ଉଁ। ଦୋକାନ ଗ ଗାଁରେମର ଅଛି ବୋଧେ ଜଳଖିଆ
ହଁ ସେ ଗାଁ ପାଖରେ ଅଛି ଜଳଖିଆ ଦୋକାନ ଅଛି ଚିକେନ କାଉଣ୍ଟର ଅଛି। ସବୁ ଚା ଫା ସବୁ ମିଳୁଚି ଗୋଲସରି ଅଛି। ସବୁ ସବୁ ଆଭେଲେବୁଲ ଅଛି।
ଉହୁଁ ଆଉ।
ଆଉ କଣ ଖବର କୁହନ୍ତୁ ଆପଣ ଗାଁରେ ସବୁ
ହଁ ସବୁ ବଜାର ଆମର ଆଉ।
ଅହ। ଆଉ କଣ ଖବର କୁହ?
ଆଉ କଣ ଏ ବୁଲୁଚୁ ଆଉ କୁଆଡେ ଯିବୁ ଆଉ।
ହ
ଚାକିରି ଚୁକରି ନାହିଁ ଘରେ ବଇଚୁ
ଓହୋ।
ଚାରି ପାଞ୍ଚ ମାର୍ସଲା ବନ୍ଦ। ଚାରି ମାସ ହେ ଚାକିରି ବନ୍ଦ ଆଉ କୁଆଡେ ଯିବୁ
ଆଉ କୁଆଡେ ଟ୍ରାଏ କରୁନାହାନ୍ତି ବୁଝାୁଝ
ଦେଖିଆ ଚାଲିଚି ବୁଝା ବୁଛି ଦେଖିବା କଣ ହଉଚି ଆଜି ତ ଯିବାର ଥିଲା ଯେ କିଛି ହେଲାନି ପିଲା ନାହାନ୍ତି ବୋଲି।
ଓ ହୋ। ହଁ ଏଇନା ବର୍ଷା ଦିନ ସ ଏଇନା ବର୍ଷା ଦିନ ଆସିଲା ନା ଏଇନା ପିଲା ଟିକେ ମିଳିବେନି। କଣ ବର୍ଷା ଫର୍ଷା ହେଲା ଏବେ ଲୋକ ସବୁ ବିଲ ବାଡିରେ ସବୁ ଇଏ ହେବେ ଚାଷ ବାସ ଟାଇମ ଆସିଗଲା। ତାପରେ ରଥଯାତ୍ରା ଅଛି
କାଲି ପରଦିନ ଦଶ ଏଗାରଟା ପିଲା ଦରକାର
ଓ ହୋ।
କାମୁଟା ଆଇଚି ନୂଆ କାମ ଟା ର
ଆପଣଙ୍କ ଗାଁ ଆଡେ ତ ପିଲା ଥିବେ ଆଉ ଓହୋ ମିଳୁନାହାନ୍ତି ଆଖପାଖ ଗାଁରେ ଦେଖୁନାହାନ୍ତି।
ଏ ଚାଷ ଟାଇମ କୋଉଠି ମିଳିବେ। ଚାଷ ଟାଇମ ଆଉ କୁଆଡେ ମିଳିବେ ପିଲା
ଓହୋ ହଉ ହଉ ଆଉ ତାହେଲେ ଏମିତି ଚାଲିଛି ସବୁ ଭଲ ହଉ ହଉ।
ହଉ
ଆଉ କଣ କହିବି କୁହନ୍ତୁ?
ନାଇଁ ଆଉ କହିଲେ ତ ଆଉ ଦେଖ ଉଭର ଦେଖ ଉଭର ଦେଖ
କଣ କହିଲେ?
ଉଭର ଦେଖ
ଓହୋ ହଉ ଦେଖିବା ଆଉ କଣ ହଉଛି ଆଉ ହଉ ହଉ ଭାଇ ରଖୁଚି।
ହଁ।
ହ ଜଆି ହଁ ଆ କକୁ